ହାଲୋ ହାଲୋ ଶୁଭ ସକାଳ। ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ଶ୍ରୀଜଗନ୍ନାଥଙ୍କ ଦୟାରୁ
ଆଜ୍ଞା ଆଜ୍ଞା। କଣ କରୁଛନ୍ତି ଆପଣ?
ମ୍ୟାଡ଼ମ୍ ମୁଁ ଏବେ ମୋର ପାଠ୍ୟକ୍ରମ ସାରି ଏବେ ନିଜର ଆପ୍ କୁ ମୁଁ ଆସିବାକୁ ଟ୍ରାଏ କଲି। ।
ଆଜ୍ଞା। କଣ ସରିଚି ଆପଣଙ୍କ ଯୁକ୍ତ ଦୁଇ ସରିଚି ନା ଯୁକ୍ତ ତିନି?
ଯୁକ୍ତ ତିନି ସରିଚି। ଏବେ ମୋର କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ଚାଲିଛି।
ଓହୋ ହୋ। କେତେ ହେଲାଣି ମାନେ ପ୍ରସ୍ତୁତିର କେତେ ସମୟ ହେଲାଣି?
ବେଶୀ ସମୟ ତ ହୋଇନି। ଆଁ ଗୋଟିଏ ବର୍ଷ ମାତ୍ର ହୋଇଚି। ଆଉ ଏଇଟା ତ ଫାଷ୍ଟ ଅ ପରୀକ୍ଷା ଥିଲା। ମୁଁ ସେଇଠି ତ ଏତେ ନିଜର ଭଲ ନମ୍ବର ରଖିପାରିଲିନି। ସେଇଟା ପାଇଁ ମୁଁ ବି ଦୁଃଖିତ ଅଟେ।
ଓହୋ ଆପଣଙ୍କର ପ୍ରଥମ ପରୀକ୍ଷା ତ ପ୍ରଥମ ପ୍ରୟାସ ସେଇଟା?
ଆଜ୍ଞା।
କିଛି କଥା ନାହିଁ ଆପଣ ଚିନ୍ତା କରନ୍ତୁ ଆପଣ ଭଲସେ ପଢନ୍ତୁ। ସେକେଣ୍ଡ ଟାଇମ୍ ଯଉଟା ଦେବେ ସେଇଟା ପୁରା ନିଜର ହଣ୍ଡ୍ରେଡ ପରସେଣ୍ଟ ଦେବେ ଆଉ।
ଆଜ୍ଞା ମ୍ୟାଡ଼ମ୍ ଧନ୍ୟବାଦ। ଆପଣଙ୍କର ଅନୁବାଣୀ ଶୁଣିଥିବାରୁ।
ଆଜ୍ଞା। କଣ ଖାଇଲେ ସକାଳୁ ଆଜି ଟିଫିନ ରେ?
ସକାଳୁ ତ ମ୍ୟାଡ଼ାମ ଆମେ ତ ଦେଶୀ ଜାତୀୟ ଲୋକ ଅଟୁ ଯାହାକୁ ମୁଢି ଖାଇଥିଲି। ଆଉ କିଛି ସମୟ ପରେ ଦେଖିବା ଆଉ ମାଆ କଣ ପ୍ରସ୍ତୁତି କରୁଛନ୍ତି।
ଓହୋ ମାନେ ଦିନ ବେଳା ଖାଇବା ପାଇଁ।
ଆଜ୍ଞା ଆଉ କିଛି ପରେ କିଛି ସମୟ ପରେ ଖାଇବା ପାଇଁ। ଦିନ ବଳା ତ ଘଣ୍ଟେ ଦିଟା ଅଛି। ।
ଓହୋ ଆଉ କିଛି ସମୟ ପରେ ଆଉ କଣ ଗୋଟେ ଖାଇବେ କି?
ଆଜ୍ଞା।
ଓହୋ ହଁ ହଁ ବଢିଆ ବଢିଆ। ଆମର ତ ଏପଟେ ଜୋର ବର୍ଷା ପାଇଁ ସେ ଯୋଉ ଗୋଟେ ପୋକଟେ ଆସୁନି ରାତିରେ ସେ ଯୋଉ ପର ଖାଉଚି। କଣ ତା ନାଁ ଯେ ହଁ ହଁ ହଁ ସେଇଟା, ମାନେ ଘର ସାରା ସେ ପୋକ ହେଇଯାଇଚି ଲାଇଟ ସବୁ ଜଳୁ ଥିଲା। ତ ମାନେ ପୁରା ଏବେ ସବୁ ମରିକି ତାର ଯୋଉ ପର ଜାକ ସବୁ ବସିଛି ଖାଲି ମୁଁ ସଫା କରୁଛି। ମାନେ ଅଧଘଣ୍ଟା ଟେ ହେଲାଣି ମୁଁ ସଫା କରୁଚି ସରୁନି ସେଟା।
ଆଚ୍ଛା ଆଚ୍ଛା।
ହଁ।
ଆପଣ କେତେ ପାଠକ୍ରମ କରୁଛନ୍ତି?
ମୋର ପି ଜି ସରିଲା।
ଆଛା, ଆପଣ କିଛି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି କି?
ହଁ ହଁ ମୋର ବି ଆପଣଙ୍କ ଭଳିଆ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଚି। ଆପଣ ତ ଗୋଟେ ଖାଲି ଆପଣଙ୍କ ପ୍ରଥମ ପ୍ରୟାସ ଦେଇଛନ୍ତି, ମୋର ତ ଦି ତିନିଟା ପ୍ରୟାସ ହେଲାଣି। ହେଲେ ବି ହେଇ ନି ଆଉ ଏବେ ଯାଏଁ କିଛି।
ମୁଁ ତ ପ୍ରଥମ ପ୍ରୟାସରେ ହିଁ ହାର ମାନିଗଲିଣି ଡର ଆସିଗଲାଣି।
ହଁ ହଁ ଡର ଆସିବାଟା ଭଲ କାହିଁନା ଆପ୍ ଆପଣଙ୍କ ମନରେ ଡର ଆସିଲେ ଆପଣ ନିଜକୁ ଆହୁରି ସେଇ ହିସାବରେ ମାନେ ପ୍ରସ୍ତୁତି କରିବେ। ଆଉ ଟିକେ ନିଜ ଯୋଉ ଅ ଶକ୍ତିଶାଳୀ କରିବେ ସେଇ ପଢାରେ। କିନ୍ତୁ ହାର ମାନିବା ଟା ଠିକ୍ ନୁହେଁ। ହାର କାହିଁକି ମାନିବେ?
ଯାହା ହଉ ଆପଣ ଠିକ କଥାଟି କହିଛନ୍ତି। ହାର ମାନିବା କେବେ ବି ଠିକ୍ କଥା ନୁହଁ।
ହଁ ଠିକ୍। ସେ ଗୋଟେ ପଦଟେ ନାଇଁ ମାନେ, ଫେଲ୍ ହବା ଟା ସେଟା ବା ଭଲ୍ ସେ ମନେ ପଡୁନି ମୋର।
ଆଚ୍ଛା ଆଚ୍ଛା।
ଫେଲୁଅର୍ ଗୋଟେ ଫୁଲ ଫର୍ମ ଟେ ନଥିଲା! ଫେଲ୍ ର ଗୋଟେ ଫୁଲ୍ ଫର୍ମ ନଥିଲା, ଆପଣ କେବେ ଦେଖ୍ ଖିଥିବେ ଏମତି, ମାନେ କୋଉ ରିଲସ୍ ରେ କି କଉଥିରେ ଗୋଟେ।
ମୁଁ ତ ଜାଣିନି, କି ଦେଖିନି। ଏତେ ମୋର ମୋବାଇଲ ସହିତ ସଂଯୋଗ ନାହିଁ। ହୁଁ, ମୁଁ ଏକ ଚାଷୀ ପରିବାର ଅଟେ ତ!
ଆଉ, ବଢିଆ ତ ତାହେଲେ ଆପଣ ସୋସିଆଲ ମିଡିଆରେ ଏତେ ଏକ୍ଟିଭ୍ ନାହାନ୍ତି ବଲେ, ବହୁତ ଭଲ, ଆପଣ ନିଜକୁ ବହୁତ ସମୟ ଦେଇପାରିବେ।
ଧନ୍ୟବାଦ। ଶୁଣିକି ଖୁସି ଲାଗିଲା। ନିଜକୁ ତ ସମୟ ଦଉଛି, ପ୍ରଭୁ ଜଗନ୍ନାଥ କେବେ ଶୁଣୁଛନ୍ତି ମୋ ଡାକ ଦେଖିବା ଆଉ?
ହଁ, ଠିକ୍ ଆପଣ ପ୍ରଭୁ ଜଗନ୍ନାଥଙ୍କୁ ଡାକୁଛନ୍ତି। ହଁ, ଭଗବାନ ଶୁଣିବେ କେତେବେଳେ? ଆପଣ ସତରେ ନିଜକୁ ସେତିକି ଡେଡିକେଟ୍ ହେଇକି ସତରେ, ଆପଣ ନିଜକୁ ଯଦି ସମୟ ଦଉଥିବେ ସେତିକି ପରିଶ୍ରମ କରୁଥିବେ, ତାହେଲେ ସେଇଟା ବି ତ ଭଗବାନ ଦେଖିବେ ନା!
ଆଜ୍ଞା। ଠିକ୍ କହିଲେ।
ଆଉ, ନିଜକୁ ଠକିଲେ ଭଗବାନ ଆଉ, କଣ ଦେଖିବେ ଆଉ?
ଆପଣ ବହୁତ ବଢିଆ କଥା କହୁସନ୍ତି। ନିଜକୁ ଠକ୍ ଥିବା ଏକ ଭୁଲ ଅଟେ।
ସେୟା ସେୟା। ଆଉ, ଏମିତି ହାର ମାନିବାଟା ବି ଯମା ଠିକ୍ ନୁହେଁ।
ଆଜ୍ଞା।
ହୁଁ କେମିତି! ମାନେ ଏତେ କମଜୋର କି! ଜଣେ ହାର୍ କଣ ପାଇଁ ମାନିବ?
ଠିକ୍ କହିଲେ ଆପଣ। ହାରମାନିବା ଏକ କମଜୋର୍ ର ପରିଣତ।
ହଁ, ଠିକ୍ ଠିକ୍ ଠିକ୍ ହାଡ୍ ମାନିବାଡା ଗୁଡେ, କମଜୋର୍ ବ୍ୟକ୍ତିର ଗୋଟେ ଗୁଣ ହେଇଯିବ। ଆପଣଙ୍କୁ କହୁନି। ମୁଁ ମାନ୍ ନାଇଁ, ଏମିତି କହୁଛି।
ଆଚ୍ଛା, ଆଉ କିଛି ସମୟ ପରେ, ଆପଣ କୋଉ କାର୍ଯ୍ୟରେ ଲିନ ଅଣ୍ଡ ରହିିବେ?
ମୁଁ, ଆଜି ତ ମୁଁ କୁଆଡେ ଯାଉନି? ଘରେ ଅଛି ଆଜି ଡ଼ିକେ ରୋଷେଇ କରିବି ବୋଲି ଭାବୁଛି! ମାନେ ଆଗରୁ ପରୀକ୍ଷା ପତ୍ ତ୍ର ସବୁ ଥିଲା ତ, ମୁଁ ରୋଷେଇ ମାନେ, ଏଇ ଯୋଉ ଗତ ପରୀକ୍ଷା ଗୋଟେ ମୁଁ ଦେଲି, ଆପଣ ବି ଦେଇଥିବେ ବୋଧେ! ଓ ତ୍ରିପଲ ଏସ୍ ସି ର। ତ, ସେଇ ଟାଇମ୍ ରେ ତାର ତ ଫଳାଫଳ ଆସିନି ତ! ଆଉ କେତେ ସମୟ ଲାଗିବ ବୋଧେ?
ଆଜ୍ଞା, ଆପଣଙ୍କର ସେଣ୍ଟର କଉଠି ପଡ଼ିଥିଲା?
ମୋର, ଏଇଟି ହିଁ ପଡିଥିଲା। ହଁ।
ଆଚ୍ଛା।
ଏଇଠି-ଇଁ ଯୋଉଁ ଅଛି ଯୋଉ ଗୋଟେ କଲେଜ ଟେ, ସେଇଠି ପଡିଥିଲା। ଆପଣଙ୍କର କୋଉଠି ପଡିଥିଲା?
ମୋର ତ ବାହାରେ ଟିକେ ଦୂରରେ ପଡ଼ିଥିଲା। ଭୁବନେଶ୍ୱର ଆଡ଼େ।
ଆଓହୋ! ଏକ୍ଚୁଲି କଣ ହଉଛି ନା, ଝିଅ ମାନଙ୍କର ହିଁ ସେଇ-ଇ ମାନେ, ସେଇ ଡିଷ୍ଟ୍ରିକ୍ ଅଣ୍ଡରରେ ହିଁ ପଡୁଛି। ପୁଅ ମାନଙ୍କର ଆମେ ଯେତିକି ଦେଖୁଛୁ, ଆମ ସାଙ୍ଗ ମାନଙ୍କର ବି ସମସ୍ତଙ୍କର ବାହାରେ ପକଉଛି। ଆପଣ ସମ୍ବଲପୁର ପଟେ ପକେଇବ, ନହେଲେ ବରହମ୍ପୁର, ନହେଲେ ଭୁବନେଶ୍ଵର।
ଆମେ କଣ ପାପ କରିଛୁ କି?
ସେମିତି ନୁହଁ। ପୁଅ ମାନଙ୍କୁ ବହୁତ ଟିକେ ଫ୍ରିଡମ୍ କି ନାଇଁ, ସେମାନେ ଆରାମ ସେ ଯାଇ ଆସି ପାରିବେ। ସେଥିପାଇଁ ବୋଧେ ହଁ।
ହେଲେ ସର ସରକାରଙ୍କୁ କିଏ ଜଣେଇବ? ସେ ବସ୍ ଟିକେଟ୍ ବି ଲାଗୁଛି ପୁରୁଷ ମାନଙ୍କୁ।
ଆଜ୍ଞା ଆଜ୍ଞା, ସେ ନିହାତି ଭାବରେ ବସ୍ ଟିକେଟ ଟା ଲାଗୁଛି। ଆପ୍ ଆପଣ ଯିବେ, ଆସିବେ, ପୁଣି ଖାଇବେ, ନିହାତି ଭାବରେ ସେଇଟା ଗୋଟେ, ପଇସା ଟିକେ ପରୀକ୍ଷା ଦେଇଯିବା ପାଇଁ ପଇସା ଟିକେ ବି ସଞ୍ଚୟ କରିବାକୁ ପଡିବ। କାହା ପାଖରେ କେତେବେଳେ ପଇସା ଥାଉଛି କେତେବେଳେ ନଥାଉଛି। ସେଇ ଜିନିଷ ସବୁ ରହୁଛି ନା।
ଆଜ୍ଞା ଠିକ୍ ଧରି ପାରିଲେ ଆପଣ।
ହଁ ନାଇଁ ସେଇଟା ତ ଗୋଟେ ସତ କଥା ଆଉ ଆମେ ବି ବାହାରକୁ ଯାଉଚୁ ଯେ ଏକଜାମ ଦବାକୁ। ହ।
ଆଜ୍ଞା।
ଗୋଟେ ଗୋଟେ ଏଇଠି ପଡୁଚି। ଆଉ ଗୋଟେ ଗୋଟେ ଏଜାମ ଟା ହେଇଯାଉଚି ଜିଲ୍ଲା ଭିତରେ ହିଁ ହେଇଯାଉଛି ଆଉ। ଯୋଉଟା ଟିକେ ବଡ ବଡ ଏଗଜାମ ଯାଗା ଥାଉଚି। ସେଇଟା ତ ବାହାରକୁ ମାନେ ଯିବାକୁ ପଡୁଚି। କାହଁକି ନା ଏଇଠି ତ ସ ସେନଟର ସେଟା କରୁନା।
ଆଜ୍ଞା।
କଣ କରିବା ପରୀକ୍ଷା ଦେବା ପାଇଁ ତ ବାହାରକୁ ଯିବାକୁ ପଡିବ। କାହା ପଇସା ତ ଖର୍ଚ୍ଚ ହବ। ତ ସମସ୍ତଙ୍କର ହଉଛି ଆମର ବି ହଉଛି।
ଠିକ କହିଲେ କିନ୍ତୁ ଉତ୍ତର ନ ମିଳିଲା ବେଳକୁ ବହୁତ ବାଧି ଯାଉଚି ମତେ।
ହେଁ ହେଁ ହେଁ ହେଁ।
ଏତେ ଟଙ୍କା ଖର୍ଚ୍ଚ କରି ଯିବାଟା ପୁଣି ଆସିବାଟା। ପୁଣି ଉତ୍ତର ମିଳୁନି। କହିଲା ବେଳୁକୁ ଜଗନ୍ନାଥଙ୍କୁ ଦେଖିକି ବହୁତ ତ ନିଜକୁ ମତେ ଖରାପ ଲାଗୁଛି।
ନାଇଁ ନାଇଁ ଭଗବାନ ଶୁଣିବେ ହେଲା। ଆପଣ ଫାଷ୍ଟ କେତେ ପରିଶ୍ରମ କରିଚନ୍ତି। ସେଟା ଆପଣ ନିଜକୁ ପଚାରନ୍ତୁ ଫାଷ୍ଟ। ଭଗବାନ ଶୁଣିବେ।
ଆଛା ଟିକେ ଆଖି ଉଠେଇକି ବି ଦେଖନ୍ତୁ ଜଗନ୍ନାଥଙ୍କୁ କହିଦିଅନ୍ତୁ।
ହଁ ହଁ ଦେଖିବେ ନିହାତି ଭାବରେ ଆପଣଙ୍କୁ ଖାଲି କରିଚାଲନ୍ତୁ ଆପଣଙ୍କ ହଣ୍ଡ୍ରେଡ ପରସେଣ୍ଟ ଦିଅନ୍ତୁ। ଭଗବାନ ନିହାତି ଶୁଣିବେ।
ଯାହା ହଉ ଖୁସି ଲାଗିଲା ଲକ୍ଷ୍ମୀ ଭଳିଆ ଆସିିକି କଥା ପଦେ କହିଲ।
ନାଇଁ ନାଇଁ ଲକ୍ଷ୍ମୀ ନାଇଁ ଲକ୍ଷ୍ମୀ ତ ଧନ ପାଇଁ ହିଁ। ଲକ୍ଷ୍ମୀ ଭଗବାନ ତ ଧନ ପାଇଁ ହିଁ।
ଆଉ ଆମେ ଚାକିରି କଣ ପାଇଁ କରିବାକୁ ଚାହୁଁଛୁ। ସେ ଧନ ପାଇଁ ତ କରିବାକୁ ଚାହୁଁଛୁ।
ହଁ ହଁ ସେଇଆ ବି ଧନ ବାଇଁ ତାପରେ ହେଲା ନିଜର ଗୋଟେ ପରିଚୟ ରହିବା ପାଇଁ। ସମାଜ ରେ ଖାଲି ପଇସା ଟା ତ ସବୁ ଜିନିଷରେ ନୁହଁ। ଚାକିରି ଟା କଲେ ଆପଣଙ୍କର ନିଜର ପରିଚୟ ରହିବ। ଆପଣଙ୍କର ଗୋଟେ ସମ୍ମାନ ମାନେ ଗୋଟେ ଅଲଗା ପ୍ରକାର ହିଁ ସମ୍ମାନ ଆମକୁ ଆପଣଙ୍କୁ ମିଳିବ। ଆପଣ ତ ଜାଣିପାରୁଥିବେ ଆଉ।
ଆଜ୍ଞା।
ହୁଁ। ଏଇ ଲାଇନ ଟା ଯଦି ଚୁଜ୍ କରିଛନ୍ତି ହୁଁ ହୁଁ ହୁଁ। ଏବେ ଏବେ ଆପଣଙ୍କର ସରିଛି ପରା ପ୍ଲସ୍ ଥ୍ରୀ। ପଢ଼ନ୍ତୁ ଆରାମ ସେ ବହୁତ ମାନେ ଟେନସନ ନାହିଁ। କିନ୍ତୁ ଏ ସେମିତି ବି ନାହିଁ ଯେ ବହୁତି ହିଁ ଢିଲା ମାରିକିନା ପାଠ ପଢ଼ିବେ ସେମିତି ନାଇଁ। ପଢ଼ନ୍ତୁ ଆରାମସେ ଆରାମସେ। ସବୁ ଜିନିଷ ପଢ଼ନ୍ତୁ ସିଲାବସ୍ ଟି କଭର କରନ୍ତୁ। ଆଉ ରିଭାଇଜ କରନ୍ତୁ।
ଆଜ୍ଞା ମୁଁ ପାଠ ଠାରୁ ପୁରା ଦୂରେଇ ଯାଇଥିଲି। କିନ୍ତୁ ଏବେ ପାଠକୁ ବହୁତ ନିଜର କରିବାକୁ ପଡ଼ିବ।
ହଁ ହଁ ନିଜର କରିବାକୁ ପଡ଼ିବ ହିଁ ଆପଣ ଦେଖୁନାହାନ୍ତି କେତେ କମ୍ପିଟିସନ ଅଛି।
ହଁ ମୁଁ ଏବେ ଏଗଜାମ ଦେଇକି ଜାଣିପାରିଲି। ପରୀକ୍ଷା ଦେଇକି ମୁଁ ଏବେ ଜାଣିପାରିଲି।
ହୁଁ ଆପଣ ଗୋଟେ ଆଟେମ୍ ଦେଲେ ତ। ଏବେ ଆପଣ ଜାଣିଦେଇଥିବ ଯେ କୋଉ କୋଉ ଜିନିଷରେ ଆପଣଙ୍କର ମାନେ କମି ରହିଛି। କୋଉ କଉଥିରେ ଆହୁରି ବେଶୀ ଟିକେ କାମ କରିବାର ଅଛି।
ଆଜ୍ଞା ହୁଁ।
ସେଇ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ଗଣିତ ଭଲ ହଉଛି?
ହଁ ଏମିତି ବହୁତ ଭଲ ତ କହିପାରିବିନି। କିନ୍ତି କିଛିଟା ହଉଛି।
କୋଉ କୋଉ ଶିକ୍ଷକ ମାନଙ୍କ ଠାରୁ ଆପଣ ପଢୁଛନ୍ତି?
ମୁଁ ଫିଜିକ୍ସବାଲା ଆପଣ ତ ଶୁଣିଥିବେ। ତାଙ୍କ ୟୁଟ୍ୟୁବରେ ଆସୁଚି। ସାର୍ ଙ୍କଠାରୁ ବି କ୍ଲାସ୍ ନେଇଥାଏ। ସେଇଠି ତ ମଲ୍ଟି ଟାଇପ୍ ର ସାର୍ ରହିଥାନ୍ତି।
ହଁ ହଁ ସେମାନେ ତ ଦଉଛନ୍ତି ତାଙ୍କର କୋର୍ସ ବି ଥାଉଛି।
ଆଜ୍ଞା ତ ତାଙ୍କ ଠାରୁ ମୁଁ ଶି ଶିକ୍ଷା ଗ୍ରହଣ କରୁଛି।
ଏଇ ଯୋଉ ଓଡିଆରେ ଗୋଟେ ସାର୍ ଟେ ଅଛନ୍ତି ହଁ ହଁ ହଁ। ଓଡ଼ିଆରେ ଗୋଟେ ସାର୍ ଟେ ଅଛନ୍ତି ଗଣିତରେ ତାଙ୍କଠୁ ପଢ଼ନ୍ତୁ ସେ ମାନେ ବହୁତ ହିଁ ମାନେ ବେସ୍ ରୁ ପୁରା ମୂଳ ଦୁଆ ଠୁ ଷ୍ଟ୍ରଙ୍ଗ ହେଇଯିବ ଆପଣଙ୍କର।
ଆଚ୍ଛା।
ସେ ଯୋଉ କଣ ତାଙ୍କର ହଁ ତାଙ୍କର ଚ୍ୟାନେଲ- ହେଲା କମ୍ପିଟେ ଆପଣ ତାଙ୍କଠୁ ଦିଟା ବିଷୟ ଦିଟା ବିଷୟ ପଢ଼ିପାରିବି କମ୍ପ୍ୟୁଟର ଟା ବି ଏତେ ମାନେ ମୁଁ ଏତେ ଟିଚରଙ୍କଠୁ ପଢିଲି ମୁଁ ତ ଏତେ ଦିନରୁ ପଢ଼ୁଚି ହେଲା ମୁଁ ମୋର ଗୋଟେ ରହୁଛି ଏକ୍ସପେରିଏନ୍ସ ସେଇଥିରୁ କହୁଛି ତାଙ୍କର ଦିଟା ବିଷୟ ଗୋଟେ ହେଲା କମ୍ପ୍ୟୁଟର ଆଉ ଗୋଟେ ହେଲା ଗଣିତ ଏଇ ଦିଟା ଆପଣ ହଁ ମାନେ ଫଲୋ କରିପାରିବେ ତାଙ୍କୁ ଆଉ ଆପଣ ପଢ଼ନ୍ତୁ ଭଲ ଲାଗିବ ଯଦି ଆପଣ ପଢ଼ିବେ ତାଙ୍କଠୁ।
ଆଜ୍ଞା ଠିକ୍ କହିଲେ।
ହୁଁ।
ହେଲେ ମୁଁ ଆଜି ଡାଉନଲୋଡ଼ କରିବି ଆଉ ସର୍ଚ୍ଚ କରିକି ଦେଖିବି ସାରଙ୍କର। କିଛିଟା
ଓହୋ ନାଇଁ ନାଇଁ ଆପଣ ଆପଣଙ୍କର ୟୁଟ୍ୟୁବ ନାହିଁ କି?
ହଁ ଅଛି ନା।
ହଁ ୟୁଟ୍ୟୁବ୍ ରେ ମିଳିଯିବ ନା ଚ୍ୟାନେଲଟା। ଆପଣ କାଇଁ ସେ କୋର୍ସ ଥୋଡ଼ି ନେବେ ୟୁଟ୍ୟୁବରେ ଯେତିକି- ଅଛି ଏଭେଲେବୁଲ ଅଛି ଯେତିକି ସେତିକି କାଫି ସେତିକି ଭୋଟ ଦିଅନ୍ତୁ।
ବହୁତ ଖୁସି ଲାଗିଲା ଆପଣଙ୍କ ଠାରୁ ଏଇ କଥାଟା ଶୁଣିଥିବାରୁ। ପ୍ରାୟ ପିଲା ତ କୁହନ୍ତି ୟୁଟ୍ୟୁବ୍ ରେ କିଛି ହୁଏନି।
ନା ନା ୟୁଟ୍ୟୁବ୍ ରେ ସବୁ ଅଛି ନିହାତି ଭାବରେ ୟୁଟୁବ୍ ରେ ସବୁ ଅଛି। ଆଉ ୟୁଟ୍ୟୁବର ଗୋଟେ ପ୍ରଫିଟ ହେଲା ଆପଣଙ୍କୁ ଦେଖ ଆଉ ଗୋଟେ ଜିନିଷ ସବୁ ଟିଚରଙ୍କଠୁ ବି ଭଲସେ ବୁଝା ପଡ଼ୁନି ୟୁଟ୍ୟୁବ ରେ ନା ଆପଣ ନିଜ ଯୋଉ ଟିଚରଙ୍କଠୁ ବୁଝା ସେଇ ଟିଚର୍ସ ଆପଣ ଆରାମସେ ପଢ଼ି ପାରିବେ।
ଆଜ୍ଞା ଠିକ୍ କହିଲେ ଆପଣ ନିଜ ମନପସନ୍ଦର ଶିକ୍ଷକ ବି ବାଛି ପାରିବେ।
ଆଜ୍ଞା ଆଜ୍ଞା ଆଉ ସେଇଥିରେ ହଁ କନସିଷ୍ଟାଣ୍ଟ ରହିକି ପୁରା ଫଲୋ କରିକି ପଢ଼ିବେ ହେଲା।
ଆଜ୍ଞା ମୁଁ ନିଶ୍ଚିତ ମାନିବି ଏ କଥା।
ଆଜ୍ଞା ହଉ ଠିକ ଅଛି ତାହେଲେ ଆପଣଙ୍କ ସହିତ କଥା ହେଇକି ମତେ ଭଲ ଲାଗିଲା ତାହେଲେ ରଖୁଛି।
ଧନ୍ୟବାଦ ନମସ୍କାର।